ହ୍ୟାଲୋ।
ହଁ ବଏସ ସୁଗୁଛି କ୍ଲିୟର। ଭଏସ ଶୁବୁଛି କ୍ଲିୟର।
ଆଚ୍ଛା ଆଚ୍ଛା ଆଉ ଭଜା ସରିଗଲା?
ହୁଁ ହୁଁ ଆଉ ରୋଷେଇ ସଇଲା ସବୁ ଛାତ ଉପରକୁ ଆଇନୁ ଆଡା କରିବୁ।
ହୁ ତମ ରୋ ସେଇ ସରିଗଲା ଛାତ ଉପରକୁ କାଇଲ ମୁଁ ଏବେ ଛାତ ଉପରୁ ତଳକୁ ଯିବି
କାଇକି ରୋଷେଇ କରିବ?
ରଷେଇ କରିବୁ।
ଆମର ଏସବୁ ଛୁଆ ସବୁ ହବେ। ନାତି ଆଉ ପୁତୁରା ଝିଆରି ସବୁ ଆଇ ତାପରେ ଏନା ରୋଲ କରିବୁ ଆଉ।
ଆଛା ଆଛା।
କହିଲ।
ହଁ ମୁଁ କହିଲି କୋଉ ଡିଷ୍ଟ୍ରିକ୍ଟ ଆପଣଙ୍କର? ମୁଁ ଗିଲି ଡିଷ୍ଟ୍ରିକ୍ ଟା କଣ? ଆଛା ଆଛା ଆ ମତେ ମତେ ମତେ ପଚାରୁଛନ୍ତି।
ନା ନା ଏଇଟା ଯୋଉ ଏଇଯୋଉ ଏଇ ବିଷୟରେ କଥା କୁହନ୍ତିନିକି ଏଇଟା ଏରା ସବୁ ଡିଟେଲସଟା ପଚାରନ୍ତିନି। ହୁଁ କାହାକୁ ଆଉ ପଚାରିବନି କିଏ ତମକୁ କହିଲେ ବି ଆଉ କହିବନି।
ଆଚ୍ଛା ଆଚ୍ଛା ଠିକ ଅଛି।
ହୁଁ କୁହ। ତମେ କେବେ ହରିପୁର କୁଞ୍ଜ ଦେଖିଆକୁ ଆସିଛନା?
କଣ କହିଲେ?
କୁଞ୍ଜ କେବେ ଦେଖିଯାନ ହୁଁ।
ମୁଁ ଦେଖିନି ନା
ହ ଆ
ଦିନରେ କଣ ଖାଇବାକୁ କରିଥିଲେ?
ଦିନରେ ଆମର ଆଜି ହେଇଥିଲା କଣ ଉ ଡାଲି ପୋଇ ମସଲା ଭଜା।
ଆଚ୍ଛା ଆଛା।
ଠ୍ ଅ ହଁ। ଏଇଆ ଆଉ ରାତିରେ ପୋଟଳ ଭଜା ରୁଟି। ଆ
ଆମର ଦିନେରେ ହେଇଥିଲା ଭାତ ଡାଲି ଛୁଇଁ ଆଳୁ ମସଲା ଦିଆ ଭଜା।
ହୁଁ। କେ ଆଳୁ ଭଜାରା ବଢିଆ ଲାଗେ ମତେ କେମିତି ଏଟା ବଢିଆ ଲାଗେ।
ଏଇ ଯୋଉ ଛୁଇଁତ?
ହଁ। ହ ହ ତମକୁ କଣ ସବୁ ଖାଇବା ପାଇଁ ଭଲାଗେ?
ମତେ ଭଲ ଲାଗେ ମଟନ ସବୁଠୁ ଖାଇବାକୁ।
କଣ ଟା ବାସନ।
ମଟନ୍।
ମଟନ। ଆ ଆମ ଘରକୁ କେବେ ଆସିବ ଆଉ ଆମର ମଟନ ପ୍ରାୟ ଆମ ଅ ମୋ ସ୍ଵାମୀଙ୍କି ମଟନ ଭଲ ଲାଗେ। ଲାଗି ଆମର ପ୍ରାୟ ବି ମଟନ ହୁଏ। ଏଥରକ ମଟନ ହେଲେ ଡାକିଦେମି ଆଉ।
ଆଚ୍ଛା ଆଛା ଅଧିକା ପ୍ରିୟ ଜିନିଷ। ଚକୁଳି ପିଠା ମଟନ ମାନେ ଅଧିକ ପ୍ରିୟ ବୋଲି କହିବାକୁ ଗଲେ ସେଇ ଜିନିଷଟା।
ମତେ ଚିକେନ ଚିକେନ କଷା ରୁଟିଟା ଭଲ ଲାଗେ। ଆଉ ମୋତେ ମଟନର ନଳିପିସ୍ଟା ଆଉ ଚର୍ବିଟା ଭଲ ଲାଗେ।
ଆଛା ଆଛା।
ହଁ।
ହଉ ଏଥର ଗଲେ ଆଚ୍ଛା ଏଥର ଗଲେ ଆପଣଙ୍କ ଘରେ ଖାଇଦବା ଆଉ।
ହଉ ମୋ ଝିଅର ଯୋଉ ଚର୍ବି ଭାରି ପସନ୍ଦ ଆଉ ନଳି ତାର ବି ସେ ମୁଁ ଯୋଉଟା ଖାଇବି ସେ କହିଁବ ନଳୀ ଟାକୁ ଏମିତି ଶୋଷିବ ବୋଲି କହିବ ବାବା ମୋ ପାଇଁ ନଳିପିଶ ଆଣିବ ମୁଁ ଶୋଷିମି।
ଆଚ୍ଛା ଆଚ୍ଛା।
ଆଉ ଆମ ଘରେ କିଏ ମୁଁ ଆମ ମା ଖାଆନ୍ତିନି ଚିକେନ୍ ଖାଆନ୍ତିନି। କି ମୁଁ ଆମ ଦେଢସୁର ଯିଏ ସିଏ ଆମ ଭାଇ ବି ଖାଆନ୍ତିନି।
ଆମେ ଆମ ମୁ ମୁଁ ଚିକେନ ଛୁଏନି ନା ଖାଇ
ହଁ ମତେ ଚିକେନର ମୁଁ ଆଗ ଚିକେନରେ ଭାତ ଖାଇପାରିବିନି। ମୁଁ ଜମା ଭାତ ଜମା ଖାଇପାରେ ନା। ଆ କିନ୍ତୁ ଚିକେନ କଷା ଟା ରୁଟି ସହିତ ଖାଇପାରିବି।
ନା ରୁଟି ରେ ଚିକେନ ହଉ ମଟନ ହଉ ଭଲ ଲାଗେ କିନ୍ତୁ ମୁଁ ତ ଚିକେନ୍ ଖା ଖାଏନି ମଟନ ଭଲ ଲାଗେ ରୁଟିରେ
ହୁଁ ଆଉ ଭଲ ଲାଗେ ଆମ ଆମ ଘରେ ମତେ ଅଣ୍ଡା ଖଣ୍ଡେ ବେଶି ଭଲ ଲାଗେ ଉୁଁ କିନ୍ତୁ ମୋ ଶାଶୁଘରେ ମୋ ଆମ ବାପା ଆଉ ଆମ ମା ସେ ଖାଇବେନି କି ଆମ ମୋ ଦେଢସୁର ଯିଏ ସେ ବି ଭାଇ ଖାନ୍ତିନି ମୁଁ ଯଦି ତରକାରୀ ଆମ ଭାଇଙ୍କ ପାଇଁ ଅଣ୍ଡା ବରା କରିବି ଉ ଆଉ ଆମ ମାଙ୍କ ପାଇଁ ଆମ ମା ଙ୍କର ଆଉ ଭାଇ ଙ୍କର ଅଣ୍ଡା ବରା ହବ।
ନା ଆମ ଘରେ ଯୋଉ ଆମ ଘରେ ଯୋଉ ଚିକେନ ଫିକେନ ହବ ଚିକେନ ହୁଏ ଯେ ଖାଉନା ସେରା ଆମକୁ ସ୍ତ୍ରୀ ଲୋକମାନେ କେହି ଖାଆନ୍ତିନି ଚିକେନ
ହୁଁ। ଆଉ ମତେ କିନ୍ତୁ ଏଇଟା ବାର ଲାଗେ ଆ ଜଣେ ତ ଖାଇବେନି ଆଉ କଣ କରୁ ମା ହଁ ଆଉ ମାଛ ଯଦି ମୁଁ ରାନ୍ଧିଲି ତ ଆମ ଭାଇ ଖାଇବେ ଯଦି ଆମ ମୋ ଅପା ରା ଦୁଏ କିନ୍ତୁ ଆମ ଭାଇ କହିବେ ମୁଁ ଯଦି କୁଆଡେ ପଳେଇ ଯିବି ଆମ ମାଛ ଯ ଆମ ଅପାର ହେରା ମୋ ଭାଇ ଖାଇବେନି କି ମୋ ସ୍ଵାମୀ ବି ସେଏ ବି ଖାଇବେନି ଅବଶ୍ୟ ଭଲ କରନ୍ତି ଏତେ ବି ଖରାପ କରନ୍ତିନି କିନ୍ତୁ ସେ ଖାଆନ୍ତିନି।
ଆଚ୍ଛା ପଖା-ପ ପଖାଳ ଭାତ ଆଉ ଉହୁଁ ମାଛ ଭଜା ଟା ରସୁଣ କଞ୍ଚାଲଙ୍କା ଦଳା ଟା ଭଲ ଲାଗେନି?
ଆମର ସେଟା ହୁଏ ଏଇ ମସଲା ବି ଯୋଉ ସବୁ ମସଲା ଗୋଳେଇକି ସେଟା ତାୱା ଯୋଉ ଭଜା ହୁଏ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ। ସେଇଟା ବେଶୀ ତାୱା ଭଜା ଜଟା ମସଲା ଗୋଳେଇକି ସେଇଟା ପଖାଳକୁ ବଢିଆ ଲାଗିବ ବେଶୀ
କଥା ହେଇ ସାରିଲେ କାଲି ଫୁଣି କଲ୍ କରିବି।
ହଁ ହଁ ଟାକ୍ସ ପୂରଣ ହବା ପର୍ଯ୍ୟନ୍ତ ତମେ ଯେତେ ବି ତମର ବି ଏଇଟା କହିବା କ କହିଦେଲି ହୋଉ ଛାଡ ତମର ବି କ୍ଲିୟର ହେଇଗଲେ ବି ତମେ କଲ୍ ର ଆଟେଣ୍ଡ କରିପାରିବ। ତୁମର ଭଲ ସେଇଟା ରିସିଭ୍ କଲର ବି ଇଏ ହେ ଭଲ
ଆଚ୍ଛା ଆଚ୍ଛା।
ହେଲା କି ଥରେ ସପୋଜ ତମର ସରିଗଲା କିନ୍ତୁ ତମେ ଅନ୍ୟ ଲୋକଙ୍କ ସାଙ୍ଗରେ ବି କଥା ହେବ। ଯିଏ କଲ୍ କରିବ ଫ୍ରି ଟାଇମ ରେ ତମେ କଥା ହେଇଯିବ ତମର ଭଲ ବି ଆସିବ।
ଆଚ୍ଛା ଆଚ୍ଛା।
ହୁଁ। ତାପରେ ଆମେ ଏଇଟା ଗୋଟେ ହେଲ୍ପ ୱେରେ ଗୋଟେ ଜିନିଷ ଆମେ ଜାଣିକି କରିଛନ୍ତି ହେଲା କି?
ଆଜ୍ଞା।
ହଁ ସେଇଟା ତ ନଥିଲେ ବି କାହାକୁ ଯଦି କେତେବେଳେ ଜଣଙ୍କର ବି ସରିନି ବି କଥା ହେଇଯା ହେଲେ ଵି ଚଳିବ। ମତେ ଫୋନ କଲେଣି ଦି ତିନି ଜଣ ବି ଫୋନ କଲେଣି ମୁଁ ଏତ ବ୍ୟସ୍ତରେ ମାନେ କାମ ନ ସରିଲେ ତ କଥା ହେଇ ହବନିଇ ଏଟା ନା। ମୁଁ କଲି କାମ ସରି ଯାଏ ମୋର ଏତେ ବେଳୁ ମୋର ଆଠଟା ବେଳେ ହେଲେ ପୁରା ଫାଙ୍କା। ଆଠ ରୁ ଗୋଟେ ଘଣ୍ଟା ଫାଙ୍କା ତାପରେ ସେଠି ଖାଇବାକୁ ଦେବି ବାପା ମା ୟାଙ୍କୁ ଖାଇବାକୁ ଦେବି ଫେର ହାଣ୍ଡି ରହିମି ବାସନକୁୁସନ ବାହାର କରିି ମାଜିବି ନ ମାଜିଲେ ମା ଚିଡିବେ ଆଉ ସେଗୁଡା ସବୁ କାମ କଲା ବେଳୁ ପୁଅ ଯାଇ ଫ୍ରି ହୋଉ ହୋଉ ଦଶଟା ସାଢେ ଦଶଟା ହୁଁ ଆଜି ଟିକେ ଚାରିଟା ବେଳେ ବାସନ ଟା ଥୋଇ ଦେଇଥିଲି ମୋର ଆଉ ଖିଆଲ ନାହିଁ ଆଉ ମା ପୁରା ଗା ଗାରୁ ଗାରୁ ଗାରୁ ହେଉଥିଲେ ଯେ ଆମ ପୁଅ କହୁଥିଲା ହୋ ମୋ ଝିଅ କହୁଛି ଆଣ୍ଟି ଆମେ ସବୁ ଖାଇଦେନୁ ତମେ ଯାଇ ଘରେ ଖାଇଦବ ମୁଁ ବାଦାମ ଅଣିଥିଲି ଛାତରେ ବସିକି ଚୋବେଇ ବି ବୋଲିକି ମୁଁ କଥା ହେବେ ଫୋନ କଲେ ମୁଁ ପଳେଇନି ଫୋନ ଟା ନେଇକି କଥା କଥା ହେବା ପାଇଁ ମତେ କହୁଛି ଆଣ୍ଟି ଆଉ ସବୁ ଖାଇଦେଲେ ଆଉ ତମେ ମତେ ଘରେ
ଆଚ୍ଛା ଆଚ୍ଛା। । ।
ହୁଁ ଆମର ମୋ ଝିଆରି ମାନେ ଡାକନ୍ତି ମୋ ଝିଅ ବି ମତେ ଡାକେ
ହ ହ ଏମାନେ ଛୁଆ ଗୁପୁଚୁପ ସବୁ ଖାଇନାହାନ୍ତି ମୁଁ ସିଆଡେ କଥା ହୋଉଛି
ଖାଲି ଉଁ। ମୁଁ ଭାବିଲି ଏଇ କ୍ଲବ୍ ଘରେ ନଗେଇ ଦେଲି। ଯେମତି ମାଇକି ତାରିଣୀ ମନ୍ଦିର ଗୋଟେ ପାଖରେ ଅଛି ସେ କାଲି କାଉଁ-କାଉଁ-କାଉଁ ହଉଚି।
ଛୋ ଛ
ପିଲାମାନେ ପୁଣି କଣ କରୁଛନ୍ତି?
ସିଏ ବା ଗୁପୁଚୁପ ମୁଁ ଥୋଇ ଦେଇକି ଯାଇଛି ଖାଇନାହାନ୍ତି ମତେ ଅନେଇଛନ୍ତି ଖାଇବେ ବେଲି ମୁଁ ଆଇଲା ବେଳକୁ ସବୁ ଖାଉଛନ୍ତି ଏଇକିନା। ବସ ଏଇଠି। ସେ ଖାଇ ନାହାନ୍ତି ମୁଁ ଭାବୁଛି ଖାଇ ସାରିବେଣି ବେଲି
ନାଇଁ ନାଇଁ ଆମେ ଖାଉ ଖାଉ ରାତି ଦଶଟା
ନାଇଁ ଏଇ ଛୁଆ ମୁଁ ଛୁଆ ମୁଁ ଭାବୁଛି ଖାଇ ସାରିବେଣି ସେ ଦେଖିଲା ବେଳକୁ ଖାଇନାହାନ୍ତି ଥୋଇକି ବଇଛନ୍ତି। ହଁ ବା।
ପାଟି କରନି ଗେଲୁ।
ଆଉ କଣ କ ଆଜି ଆମର ମେଘ ହେଇକ ଛାତ
ନା ଆମର ଇଆଡେ ବର୍ଷା ହେଇନି।
ଯାଉ ବର୍ଷା ବର୍ଷା ନହେଲେ ଏ ମାନେ ମେଘ ହେଇକି ବି ଘରେ ଭି ତରେ ଯୋଉ ଗରମ ହଉଚି ପଦାଟା ଥଣ୍ଡା ଲାଗୁଚି। ଛାତ ଫାତରେ ବୁଲିଲା ବେଳକୁ ଥଣ୍ଡା ଲାଗୁଛି ପୂର୍ଣ୍ଣିମା ଆଇଲାଣି ନା କଣ ସେ ନେଇକି ପୂର୍ଣ୍ଣ ଜହ୍ନଟା ପୁରା କ୍ଲିୟର ଦେଖାଉଛି। ପୂର୍ଣ୍ଣମୀ କେବେ ଜାଣିଚ?
କାଲି ବା।
କାଲି।
ହୁଁ ଜ୍ୟେଷ୍ଠ ପୁର୍ଣ୍ଣିମା କାଲି।
ଆଲୋ କାଲି ଘର ଫର ପୋଛେ ମୋର ଆଉ କାହିଁ ଖିଆଲ ନାଇଁ ଆଉ ଦେଖିନି ଯାହା ହଉ କହିଦେଲ ଭଲ ହେଲା। ଝିଅ ଘର ପୋଛା ହେଇଚି?
କାଲି ଜ୍ୟେଷ୍ଠ ପୂର୍ଣ୍ଣିମା।
ମମି ପାଟି କରନା ଘର ପୋଛା ହେଇଚି ତମର।
ଏଠି ଦେଖିଲେ।
ଆଉ ଛାଡ ମତେ। ହାଲୋ ତେବେ ଆମ ଯୁଆଡେ ଆଛ ବୁଲି ବାଲିକି ଯିବ ଯାତ୍ରା ଟିକେଟେ ମୋ ତରଫରୁ। ଆମ ଭିଣେଇ ମୋ ଭାଇ ଆମର ସବୁ ରୁହନ୍ତି ତ, ମେମ୍ବରସିପ।
ଆଚ୍ଛା।
ସେଥିଲାଗି ଆମର ପାସ୍ ଟିକେଟ ମିଳେ ବି ପାସ୍ ଟିକେଟ କେତେ ଦିଟା କନ୍ଦରେ ମିଳେ।
ଅ ଯେତେ ପଇସା ଦେବ ସେତେ ହିସାବରେ ପାଞ୍ଚ ଟିକେଟ ମିଳିବ ଅଁ ଦିଟା ନହେଲେ ଚାରଟା ମିଳିବ। ପାସ୍ ଟିକେଟ ନାଇଁ ପାସ୍ ଟିକେଟ ଟା ପଛରେ ଦେବେ ଆସିଲ କହିବେ ଆଗରେ ଦେଖିବା ପାଇଁ ଆ ସ କହୁନ କଣ?
କଲ୍ କରିବି ଯେତବେଳେ ସେତେବେଳେ କଥା ହେବେ କ୍ଲିୟରରେ କଥା ହେବା।
କଁ କହିଲେ?
ମୁଁ ଯେତେବେଳେ ଯୋଉ କଲରେ କଥା ହେବେ ରିସିଭ କଲରେ ସେଥିରେ କ୍ଲିୟର କି କଥା ହେଇପାରିବା। ହ ଇଏ ଇ। ମୁଁ କଣ କହିଲେ?
ନାଇଁ ଏ ଝିଅ ଗୋଟେ ବାଉଁଶ ରେ ବସି ଯାଇକି ଖସୁଚି। ପ୍ୟାଣ୍ଟ ଟା ମୁଁ ଭାବିଲି ପ୍ୟାଣ୍ଟ ଟା କୋତରା ହେଇଯିବ ଛୋ ଛୋଟ ଛୁଆଙ୍କ ଯୋଉ କୋତରା ମୋତରା କରୁଚନ୍ତି ଡ୍ରେସେ। ସଫା କରି କରିକି ଯାହା ଖାଲି ମରିବୁ ହଉ। ଆଉ ତମେ ରୋଷେଇ କରିଦିଅ ଆଉ ହେଲାଗି ହଉ। ହୁଁ ହୁଁ ଶୁଭ ରାତ୍ରି।